କୁକୁର ଆଡେ କଣ?
ଏ ଆମ ଆଡେ କଣ ଯେ ବିଲୁଆ ଭଳିଆ ଶୋଇଛନ୍ତି
ଆଜ୍ଞା ବନ୍ଧୁ ଆପଣଙ୍କ କଥା ମନେ ପକୋଉଥିଲି ଆଜ୍ଞା।
ଆଜ୍ଞା ବନ୍ଧୁ।
ଆପଣଙ୍କ ସାହ କଥାବାର୍ତ୍ତା ହେବାର ଭାରି ଇଚ୍ଛା ଥିଲା ମୋର ଆଜ୍ଞା ବୁଝିଲି।
ଆଜ୍ଞା ବନ୍ଧୁ ମୋର ମଧ୍ଯ।
ଆଉ ଆଜ୍ଞା ଆପଣ ଏତେ ସମୟ ପରେ ମନେ ପକେଇଲେ ମତେ ବହୁତ ଖୁସି ଲାଗିଲା। ପିଲାବେଳେ ଆମେ କେତେ କଣ କରିଥିଲେ ସାଙ୍ଗ ହୋଇ କେତେ ଜାଗାକୁ ଯାନି ଯାତ୍ରା ଯାଇଥିଲେ। ଭୋଜି ଭାତ ଖାଇବା ପାଇଁ ଯାଉଥିଲେ ଆଜ୍ଞା ମନେ ଅଛି ଆପଣଙ୍କର ସେ କଥା।
ଆଜ୍ଞା ମୋର ମନେ ପଡିଗଲେ ଆମର ମୁତି ଗୁଡା ବହୁତ ସ୍ମୃତି ଗୁଡିକ ରହିଯାଇଛି ଆମର ଯାତ୍ରା ଏବଂ ଆ ବିଭିନ୍ନ ପ୍ରକାରର ଅ ଭୋଜି ଯିବା ଏବଂ ଖେଳ ଗୁଡିକର
ଆଜ୍ଞା ଆଜ୍ଞା ଖେଳ ଖେଳ ତ ମୋର ବୋହୁ ମନେ ପଡୁଛି ଆପଣଙ୍କ ସହ ଯୋଉ ଖେଳିଥିଲି ବନ୍ଧୁ ସେ ପିଲାବେଳେର ଅଭୁଲା ସ୍ମୃତି ଆଉ ମୋର ଅ ମନରେ ଏପର୍ଯ୍ୟନ୍ତ ଉତ୍ପୁଷ୍ଟିତ ହୋଇ ଉଠୁଛି। ଆଉ ବନ୍ଧୁ ମନେ ଅଛି ଆପଣଙ୍କର ସହିତ ଗାଁରେ ସେଇ ଯୋଉ କିରିକେଟ ଖେଳ ମନେ ଅଛି?
ଆଜ୍ଞା ବନ୍ଧୁ। ମୋର ମନେ ଅଛି, ଆପଣଙ୍କର ଘର ପା ଯୋଉ ଅ ଅଳ୍ପ ଜେଗାଟି ଅଛି ସେଇଠି ଆମେ ଖୁସି ବାଲି ବସ୍ତାରେ ପୁରାଇ ସେଥିରେ ଟବ ତିନୋଟି ପୋତି ଦେଇ ଆମେ ଏକରେ ଗୋଟେ ପଥର ରଖି ଆମେ ଖେଳୁ ଯୋଉ ଆମ ଆମ ନିକଟସ୍ଥ ଅଞ୍ଚଳର ପିଲାମାନେ ସବୁ।
ଆଜ୍ଞା ଆଜ୍ଞା ଆପଣ ଆପଣ ହିଁ ତ ଆମ ଦଳକୁ ଏ ବ ବିରୋଧୀ ଦଳଙ୍କ ଠାରୁ ଜିତେଇଥିଲେ ଆପଣଙ୍କ ବିଜୟ ସେ ବିଜୟ ଆମର ଏପର୍ଯ୍ୟନ୍ତ ମନେ ଅଛି ଆଜ୍ଞା। ଆଉ ଆଜ୍ଞା ମନେ ଅଛି ଏଇ ବର୍ଷା ଦିନରେ ଆମେ ଆପଣଙ୍କ ସାଙ୍ଗରେ ଯୋଉ ଲୁଡୁ ଖେଳ ମନେ ପଡୁଛି ଆଜ୍ଞା ଆପଣଙ୍କର? ବନ୍ଧୁ ସେ ଲୁଡୁ ଖେଳ କଥା କଣ ଟିକେ କୁହନ୍ତୁ କେମିତି କଣ ମନେ ଅଛି ତ ଆପଣଙ୍କର?
ଆଜ୍ଞା ବନ୍ଧୁ ପ୍ରଥମେତଃ ପ ଲୁଡୁ ଖେଳ ତ ଆମର ବହୁତ୍ ପୂର୍ବରୁ ଚାଲି ଆସିଥିଲା। ବହୁତ୍ କାଳରୁ ଚାଲି ଆସିଛି ଲୁଡୁ ଖେଳ କିନ୍ତୁ କୋରନାରେ ସେ ଲୁଡୁ ଖେଳ ଟିକେ ଅତ୍ୟଧିକ ଆମର ମନ ପ୍ରସ୍ତାରିତ ଏବଂ ଆଉ ଲୋକଙ୍କୁ ମନ ମନ ଶୋଇଲା କୁ ଟି ଖୁସି ସମୟରେ ସମସ୍ତେ ଯେହେତୁ ଘରେ ଥିଲେ। ଆମେ ମାନେ ମଧ୍ୟ ଘରେ ରହୁଥିଲୁ ସେତେବେଳେ ସେତେବେଳେ ବିଲରେ ଗୋଟେ ଅନ୍ୟ ପ୍ରକାର ର କଥା। ପ୍ରତିଯୋଗିତା ଚାଲିଥାଏ ସମସ୍ତେ ଲୁଡୁରେ ଯିଏ ଦେଖୁଥିବେ ଆପଣ ଜଣେ ନାଖେ ଲୁଡ଼ୁ ଖେଳୁଥିବେ ବସିକି ଯୋଉଁ ଯୋଉଁ ସ୍ଥାନରେ ଦେଖିବେ। ଆଁ କାରଣ ସେ ସମୟରେ ଲୁଡୁ ସମସ୍ତଙ୍କର ମନପସନ୍ଦର ଖେଳ ଥିଲା ଏବେ ମଧ୍ୟ ଅଛି ଆମର କୁହନ୍ତୁ ବନ୍ଧୁ।
ଆଜ୍ଞା ବନ୍ଧୁ ଆପଣ କଥାରୁ ଯାହା ମନେ ଅଛି ଆପଣ ସବୁ କଥା ମନେ ରଖିଛନ୍ତି ସେ ଅଭୁଲା ସ୍ମୃତି କି ଆଜ୍ଞା ମୋର ବି ଆ ଆପଣ ସାଙ୍ଗରେ ମନେ ଅଛି ସେ ଆମେ ଦୁହି ଜଣ ପରସ୍ପର ସଖା ହେଇକି ଖେଳୁଥିଲେ ଆମ ବିରୋଧୀ ଦଳ ଦୁଇ ଜଣଙ୍କୁ ଆପଣ ଖାଲି ଛଅ ଛଅ ଛଅ ଲଗାତର ତିନିଟା ଛଅ ପକେଇକି ଏମିତି କ୍ରିକେଟ ଖେଳରେ ଜଣେ ଲଗାତର ତିନୋଟି ଛଅ ମାରିକି ତାଙ୍କ ଦଳକୁ ବିଜୟ ହାସଲ କରିଥିଲା। ଆପଣ ବି ସେମିତି ତିନିଟା ଛଅ ପକେଇ ଆମର ସବୁ ଶେଷ ପାଚିଲା ଧାନକୁ ପଚେଇ ଦେଇଥିଲେ ଆଜ୍ଞା ମନେ ପଡୁଛି ସେ କଥା ମୋର ମନ ଅଛି କା ଆ ଆଖିରୁ ଲୁହ ଝରି ପଡୁଛି ଆଜ୍ଞା ଆଜ୍ଞା ଆଉ ମୁଁ ଯୋଉ ଖେଳିଥିଲି ଥରେ ଆଁ ଶେଷ ଦାନରେ ଆପଣଙ୍କୁ ଅଁ ଜିତେଇଥାନ୍ତି କିନ୍ତୁ ହରେଇ ଦେଲି ମନେ ଅଛି ସେ କଥା?
ଆଜ୍ଞା ବନ୍ଧୁ ଆଜ୍ଞା ଆପଣ ମତେ ବନ୍ଧୁ ଆପଣ ମଧ୍ୟ ଯୋଉ ତିନୋଟି ମାରିଥିଲେ ଲଗାତାର ତାଙ୍କ ବିପକ୍ଷ ଦଳର ତିନୋଟି ଗୋଟିକି ମାରିଥିଲେ। ସେଟା ମଧ୍ୟ ମୋର ମନେ ପଡିଚି ଆଜ୍ଞା ଆପଣ ଯୋଉ ସେ ବିପକ୍ଷ ଦଳର ତିନୋଟି ଗୋଟି ମାରି ଆମକୁ ଆ ବଡ ବିଜୟ ହାସଲ କରେଇଥିଲେ ଯୋଉ ବିଜୟଟି ଅସମ୍ଭବ ଥିଲା ମୁଁ ତ ଯୋଉଟା ସମ୍ଭବ ପର ଥିଲା ବିଜୟ ସେଟା ମୁଁ ଜି ଜିତିଥିଲି କିନ୍ତୁ ଆଉ ଯୋଉଟା ଅସମ୍ଭବ ଥିଲା ଆମର ବିଜୟ। ସେଥିରେ ଆପଣ ବିଜୟ ହାସଲ କରେଇଥିଲେ।
ଆଜ୍ଞା ବନ୍ଧୁ କିଏ। ଆଜ୍ଞା କୁହନ୍ତୁ ଆଜ୍ଞା ଆଉ କଣ ସେ କଥା। ଆମେ ଏମିତି ଉଭୟ ନିଜ ପରସ୍ପର ବାଜି ପକାନ୍ତି। ଲୋକ ଏବେ ସିନା ଲକ୍ଷ ଲକ୍ଷ ଟଙ୍କା ବାଜି ପକଉଛନ୍ତି କିନ୍ତୁ ଆମର ସେ ପିଲା ବେଳର ଏକ ଟଙ୍କିଆ ଦୁଇ ଟଙ୍କିଆ ଅଁ ଜଲଜିରା ପାଇଁ ଯୋଉ ବାଜି ପଡେ। ତାର ସ୍ମୃତି ପୁରା ଅଭୁଲା ସ୍ମୃତି ଆଜ୍ଞା। ଆଜ୍ଞା ସେ ମନେ ପଡୁଛି ସେ କଥା ଆପଣଙ୍କର।
ଆଜ୍ଞା ନିଶ୍ଚିନ୍ତ ପଡୁଚି। ଯୋଉ କିଛି-କିଛି ବି ଯଦି କିଏ ଜିତିବ ସେ ଦବ ଆଜି କୌଣସି ଗୋଟେ ଖାଦ୍ୟ ଦବ। କିଏ ଗୋଟେ କୌଣସି କୁରକୁରେ ଟେ ଦବ କି ଜଲଜୀରା ଗୋଟେ ଦବ ତ ବିଭିନ୍ନ ପ୍ରକାରର ସେତବେଳେ ଆମେ ପ୍ରତିଯୋଗିତା ରହିଥାଏ କିଛି ଛୋଟ-ଛୋଟ ଜିନିଷ ପାଇଁ ଯେତବେଳେ ଆମେ ବହୁତ୍ କିଛି ଲଢିଯାଉ ଏବଂ ଜିତିବାକୁ ବହୁତ୍ ସଂଘର୍ଷ କରୁଥାଉ।
ଆଜ୍ଞା ସେ ସେଇ ତ ଇଏ ସେ ଗୋଟେ ପିଲା ବେଳର ଗୋଟେ-ଗୋଟେ ସ୍ମୃତି। ସେ ଆମେ ସେ ସ୍ମୃତି କେବେ ଭୁଲି ପାରିବେନି। ଏ ଆମେ ଏବେ ଚିହ୍ନା ଲୋକ ବିଭିନ୍ନ ପ୍ରକାର ଗଣମାଧ୍ୟମରେ ଜୁଆ ଖେଳି ପଇସା ଉଡେଇ ଦଉଚନ୍ତି ନିଜ ବାଳିକା ବନ୍ଧୁଙ୍କ ସାଙ୍ଗରେ ଉଁ ଟିକେ ଉସ୍-ଉସ୍ କରି ପଇସା ସବୁ ଶେଷ କରିଦଉ ଛନ୍ତି ହେଲେ ଆମେ ଆପଣ ଆପଣଙ୍କ ସାଙ୍ଗେ ଯୋଉ ଖେଳିଥିବା ସେ ଯୋଉ ଅଭୁଲା ଲୁଡୁ ଖେଳ କେବେ ଭୁଲି ପାରିବୁନୁ, ଆଉ ଆଜ୍ଞା ମନେ ଅଛି ଆପଣ ସେଇ ଯୋଉ ଥରେ ମୋ ବିରୁଦ୍ଧରେ ଖେଳୁଥିଲେ ଆପଣ ମତେ ଲଗାତର ଦଶ ଥର ମାରିଥାନ୍ତେ ମୁଁ ନଅ ଥର ମାରିକି ମୁଁ ଆପଣଙ୍କୁ ଛଅ ପକେଇ ହରେଇଥିଲି।
ଆଜ୍ଞା-ଆଜ୍ଞା ହଁ ସେଇଟା ବହୁତ୍ ଦୁଃଖଦ ଘଟଣା ଥିଲା କାରଣ ମୁଁ ଆପଣଙ୍କୁ ନ ଥର ମାରିବା ସତ୍ତ୍ୱେ ମଧ୍ୟ ଆପଣ ମତେ ଗୋଟିଏ ଥର ମାରିଥିଲେ ଏବଂ ମୁଁ ଆପଣଙ୍କୁ ନଅ ଥର ମାରି ଆପଣଙ୍କ ଜୀବନ ନେଇପାରିନଥିଲି ଆପଣଙ୍କ ଥରେ ମାରି ମୋ ଜୀବନଟିକୁ ନେଇଗଲେ ଏବଂ ଆପଣ ପ୍ରତିଯୋଗିତାଟି ଜିତି ଯାଇ ଏବଂ ଆମେ ଗୋଟେ-ଗୋଟେ ଜଲଜିରା ହାରି ଯାଇଥିଲୁ ସେଦିନ। ମନେ ପଡିଯାଉଛି ସେ କଥା ବନ୍ଧୁ ବହୁତ୍ ଦୁଃଖ ହଉଚି।
ଆଜ୍ଞା ସେତେବେଳେ ସିନା ପଚିଶ-ପଚିଶ ପଚାଶ ପଇସାର ସେ ଜଲଜିିରା ଚଟପଟା ଇଏ ଆପଣ ହାରି ଯାଇଥିଲେ ଏବେ ଏଇନା ଦଶ ଟଙ୍କା ହଜାର ଟଙ୍କାର ତା ମୂଲ୍ୟ ହେଲେ ବି ସେ ଟଙ୍କିିକିଆ ଆଠିଣିକିଆ ଉଁ ପ୍ରତିଯୋଗିତା ସାଙ୍ଗରେ ଫିକା ପଡିଯିବ ଆଜ୍ଞା, ଆଉ ଆଜ୍ଞା
ମୁଁ କହିଲି ଦଶ ଟଙ୍କିଆ ଜଲଜୀରା ଯଦି ଖାଇବା ତାହେଲେ ପାଟିିକି ସ୍ଵାଦ ଲାଗିପାରେ କିନ୍ତୁ ଯୋଉ ଆଠଣିକିଆ ଜଲଜୀରାଟି ଆମେ ଖାଉଥିଲୁ ସେଟା
ପୁରସ୍କୃତ ହୋଇଥିବା ସେ ଯୋଉ ଜଲଜିିରା
ଆଜ୍ଞା-ଆଜ୍ଞା ସେଟା ଗୋଟେ ଅଭୂଲା ସ୍ମୃତି ବନ୍ଧୁ। ହଁ ଆଉ ଆମର ଯୋଉ ଗୋଟେ ଥର ଆପଣଙ୍କ ମନେ ଅଛି ଆମର ଯୋଉ ପ୍ରତିଯୋଗିତା ହୋଇଥିଲା ଗୋଟେ-ଗୋଟେ ଚକଲେଟ୍ ପାଇଁ ଆ ଆଠେଣିକିଆ ଆପଣ
ଆଜ୍ଞା କାହିଁ କହୁଚନ୍ତି ସେ କଥା ମନେ ପଡ଼ୁଚି। ଖୁସି ରେ ମନ କୁତ୍-କୁତ୍ ହେଇଯାଉଚି ଆଜ୍ଞା ଝଗଡା ହେଇଯାଇଥିଲା ଆପଣଙ୍କ ସହିତ।
ଆଜ୍ଞା ବନ୍ଧୁ।
ସେଇ ଚକଲେଟ୍ ନା ମିଛରେ କହିଲ ଇଏ ଟିକେ ମୋ ସାଙ୍ଗରେ ଏ ଯୋଉ ଇଏ କରୁଛି କୁଟ୍-କୁଟ୍ କରିଦଉଚି ବୋଲି ମନଟା ଭାରି ବା ଥିଲା ଆଜ୍ଞା ଆଉ ଆଜ୍ଞା ଏବେ ସିନା
ଆପଣ ମଧ୍ୟ ସେଥିରେ ଘୁଙ୍ଗୁଳେଇ ଦେଇଥିଲେ ଟିକେ ସେ ମ୍ୟାଚ୍ ଟିକୁ। ଆଉ ସେଥିପାଇଁ ମୋର ଟିକେ ମୁଁ ଟିକେ ରାଗ ହେଇଥିଲା ଆଉ ଆପଣଙ୍କ ସାଙ୍ଗରେ ହ
ଆଜ୍ଞା କ୍ଷମା କରିବି ଆଜ୍ଞା ମୁଁ ସେତେବେଳେ ଚକୋଲେଟ୍ ଲୋଭରେ ଆଜ୍ଞା ଟଙ୍କାଟା ପାଇଁ ଆଜ୍ଞା ଘୁଙ୍ଗୁଳେଇ ଦେଇଥିଲେ ଆଜ୍ଞା ମୋ ପାଖ ନଥିଲା ଜିନିଷ ବୁଝିଲେ।
ଆଜ୍ଞା ବନ୍ଧୁ।
ଆଉ ଆ ଆଜ୍ଞା ସେଇ ସବୁ ଇଏ ହଉଛି ଆଜ୍ଞା ଆଉ। ଆଜ୍ଞା କୁହ? ଆଜ୍ଞା ଆଉ କଣ ଏବେ କେମିତି କଣ ଆଉ ଏବେ ଖେଳା ଖେଳି କରୁଛନ୍ତି। ଆଚ୍ଛା ଲୁଡୁ ନାଁ ନାହିଁ ଆଜ୍ଞା।
ସେପରି ଆପଣ ତ ଯୋଉ ଆପଣ ମଧ୍ୟ ବାହାରକୁ ପଳେଇଲେ ମୁଁ ମଧ୍ୟ ମୋ କର୍ମରେ ବ୍ୟସ୍ତ ହେଇଗଲି ଆଉ ସେପରି ଆଉ ଖେଳ ନାହିଁ କି ସେପରି ଲୋକ ନାହାନ୍ତି। ଆପ ଏବେ ପଇସା ଥିଲା ସତ୍ତ୍ୱେ ମଧ୍ୟ ଆମେ ସେପରିଆ ମଜା ନାହିଁ। ଏବଂ ସେପରି ଖେଳର ଖେଳାଳି ମାନେ ମଧ୍ୟ ନାହାନ୍ତି।
ଆଜ୍ଞା ସେତେବେଳର ପିଲା ବେଳର ସାଙ୍ଗସାଥି ସିଏ କି ନିଆରା ଥିଲେ ଆଜ୍ଞା ନାଇଁ।
ଆଜ୍ଞା ବନ୍ଧୁ।
ଏବେ ଲକ୍ଷେ ଲକ୍ଷେ ଟଙ୍କା ଦେଲେ ବି ସେଭଳିଆ ସାଙ୍ଗ ଆଉ ମିଳିବେନି କି? ସେଭଳିଆ ଅ ନାଳେଇ ଲୁଡୁ ଖେଳାଳି ଏବେ ଆଉ ମିଳିବେନି।
ଆଜ୍ଞା ଯେଉମାନେ ଯୋଉ ସେମାନେ ପରାଜିତ ହେଲା ପରେ ମଧ୍ୟ ସେ କହୁଥିଲେ ତାଙ୍କ ମୁହଁକୁ ଛାଡୁନଥିଲେ ଏବଂ ସେ କହୁଥିଲେ ଆପଣ ଘୁଙ୍ଗୁଳେଇକି ବିଜ ହାସଲ କରୁଥିଲେ। ବିଭିନ୍ନ ପ୍ରକାରର ଅ କାରଣ ବାହାର କରୁଥିଲେ।
ଯେମିତି କିି ଆପଣଙ୍କ ଭଳିଆ ଆପଣ ଯେମିତି
ଆଜ୍ଞା ମୁଁ ମଧ୍ୟ ମୁଁ ମଧ୍ୟ ସେ ବ ସେ ସମୟରେ ସେଇଭଳି ଥିଲି ବନ୍ଧୁ। ଆଉ ସମସ୍ତେ ଯେପରି ସେ ସମୟ ସେପରି ଥାଆନ୍ତି ମୁଁ ମଧ୍ୟ ସେ
ଆଜ୍ଞା ଆଜ୍ଞା ସେତେବେଳେ ଗୋଟେ ଲୋଭ ଥିଲା ଆଜ୍ଞା ଲୁଡ୍ ଖେଳ ହଉ କି ଆମ ଗାଁର ଇଏ ଖେଳ କଣ ସେଇଟା କୁହନ୍ତି? କେଉଁ ଖେଳ? ବୋହୁ ଚୋରି ତ ଭାଇ ବନ୍ଧୁ ବହୁତ୍ ଲୋକ କ ଖେଳନ୍ତି ଏକ ଧାନ ଏମତି ଆସମ ଯୋଉ ବନ୍ଧୁ ଇଏ ଟାଇପ୍ ର ଗୁଲି ଗୁଲି ସରି ଗୁଲି ଖେଳାଳି ବଢିଆ ଟାଙ୍କ ମାରନ୍ତି ଆପ୍ ଆପଣ ମୁଁ ଶୁଣିଥିଲି ହେଲେ ମୋର ଦୁର୍ଭାଗ୍ୟ ମୁଁ ଆପଣ ସାଙ୍ଗରେ ଗୁଲି ଖେଳାଳି ଖେଳି ପାରୁନାହିଁ। ଆପଣ ତ ପୁରା ଇତିହାସରେ ବହିରେ ଲେଖାବ ଆପଣ ନାଁ କାରଣ ଆପଣ ସେ ବସେଇ ଭଳିଆ ବଡ ଗୁଲି ଖେଳାଳି ଥିଲେ। ଆଉ ଆପଣ ଗୁଲି ଖେଳ କାଠୁ ଶିଖିଥିଲେ ମାନେ କେମିତି କଣ ମାରନ୍ତି? ଟିକେ ଗ ଭିତରେ ଗୋଳାନ୍ତି କଣ କରନ୍ତି କହିପାରିବେ?
ଆଜ୍ଞା ମୋର ଯେହେତୁ ଥିଲେ ମୋର ଜେ ଭାଇ ବଡ ଭାଇ ସିଏ ଖେଳୁଥିଲେ ହଁ ଯାଉଛି। ପିଲେ ଯାଉଥିଲେ ସିଏ ମଧ୍ୟ ଖେଳୁଥିଲେ ମୁଁ ତାଙ୍କଠାରୁ ଶିଖୁଥିଲି ତ ସେଥିରେ ମୁଁ ପୋ ଏତେ ଭଲ ଖେଳାଳି ନଥିଲି ମୋ ସ ମଧ୍ୟ ଭଲ ଖେଳାଳି ମଧ୍ୟ ଥିଲେ। ବହୁତ୍ ଥର ବିଭିନ୍ନ ସେଥି ସମସ୍ତେ ଧର ହେଇଛି ଏବଂ ଆପଣ ଠିକ ଅଛି ଆଜ୍ଞା ଆଜ୍ଞା ହଉ ଆଜ୍ଞା
ଆଜ୍ଞା ଆଉ କଣ ଆଉ ହଁ ଆଜ୍ଞା ଆପଣ ତ ମୁଁ ଦେଖିଛି ଆପଣ ହଁ ଆପଣ ଆଜ୍ଞା ନା ଚଉ ଖେଳରେ ପୁରା ପ୍ରଖ୍ୟାତ ଥିଲେ ଆମ ଅଞ୍ଚଳରେ ବି ବହୁତ ଲୋକ ଏବେ ବି କହୁଛନ୍ତି ଖେଳରେ ଖେଳରେ ଏକ ନମ୍ବର ଖେଳାଳି ଆମ ଗାଁ ଚରଣ ଖେଳାଳି
ଆଜ୍ଞ ମୁଁ ମଧ୍ୟ ବହୁ ଅଞ୍ଚଳ ଖେଳିବା ମଧ୍ୟ ଖେଳିବା ମଧ୍ୟ ଯାଇଛି। ବିଜୟ ହାସଲ କରୁଛୁ
ଆଜ୍ଞା।
ହୁଁ ବହୁ ଅଞ୍ଚଳରୁୁ ଯାଇଛ ଖେଳୁଛ ବିଜୟ ହାସଲ ମଧ୍ୟ ଦେଖୁଛି ହ୍ୟାଲୋ। ହ୍ୟାଲୋ।